ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭିଲା?
ହଁ ଶୁଭିଲା।
କୁହ କଣ କରୁଛ?
କିଛି ନାହିଁ ରୁମ୍ ଟିକେ ସଜାଡୁଛି ଆଉ।
ଓ ହୋ।
ଆଉ ତମେ କଣ କରୁଥିଲ? ହଁ ଆମର ସ ସକାଳୁ ରୋଷେଇ ମୋ ଶଶୁର ଖାନ୍ତି ଜଲଦି ତ ଆମର ଜଲଦି ଉଠିକି ଆଗ ରୋଷେଇ କରୁ। ତାପରେ ଯୋଉ କାମ ପରେ କରିବୁ ଆଗ ଟିକେ ରୋଷେଇ କରୁ କାରଣ ମୋ ଶଶୁର ଖାଆନ୍ତି ନହେଲେ ରାଗିବେ ଟିକେ ରାଗି ଲୋକ ତ।
ଓ ହୋ ମାନେ ଖାଇକିରି ମା ଡ୍ୟୁଟି।
ନାଇଁ ଡିଉଟି ଆଗରୁ ଆକ୍ଚୁଲି ଅଭ୍ୟାସ ହେଇଯାଏ ସକାଳ ଖିଆଟା। ସେ ଆଗରୁ ସ୍କୁଲ କଲେଜରେ ତ ସେଥି ଯୋଗୁୁ ସେ ତାଙ୍କର ଗୋଟେ ଅଭ୍ୟାସ ହେଇଯାଇଛି। । ସେ ରିଟାଏଡ୍ ହେଲେଣି। ଆଉ ବ୍ୟସ୍ତ ଅଛି ଆଉ ଯେହେତୁ ସେ ଖାଇବା ସହ ଦେହ ଖରାପ ହଉଛି ଯଦି ନ ଖାଉଛନ୍ତି ସକାଳୁ।
ସେଟା ବି ଗୋଟେ ପ୍ରକାର ଭଲ ସ ସକାଳୁ ସକାଳୁ ରୋଷେଇ ସାରିଦବ ରୋଷେଇ ଟା ସବୁଠୁ ବଡ ମାନେ କାମ ନା। ସକାଳୁ ସକାଳୁ ସାରିଦବ ତେଣିକି ଦିନ ଯାଙ୍କ ଆଉ ଯାହା କର।
। ହେଇଟା ଆମର ଗୋଟେ ପ୍ଲସ୍ ପଏଣ୍ଟ ହଉଛି ଆମର ବି । ଅସୁବିଧା ହଉନି। ଆମର ବି ହେଇଗଲାଣି ଯେ କିଛି ଅସୁବିଧା ହଉନି ଛୁଆ ବି ତାଙ୍କର ଯାହା ଦେଲେ ଟିକେ ଖାଇଦେବେ ଯଦି ହେଇ ଭିତରେ ଆମେ ଆମେ ତିନି ଜଣ। ସେଇ ଭିତରେ କିଏ ଟିକେ ଯଦି ଳେଖଆ କରିଥିଲା ଖାଇଦେଲେ ଶଇଲା ଆମର ଆଉ କିଛି ବେଶୀ କାମ ନାହିଁ ଆମେ ଟିକେ ଚା ପିବା ହେଇଯାଉଛୁ ଖାଇଦେଲା ପରେ ଆଉ କେହି ଖାଆନ୍ତିନି ସୁପ୍ ସକାଳୁ ସେମାନେ ଖାଲି ମୋ ଶଶୁ ରହି ଯାନ୍ତି ଶାଶୁ ବି ତାଙ୍କୁ ଜଳଖିଆ ଅନ୍ତି
ଉୁଁ ହୁଁ ଆଉ ତ ମାନେ ଖାଇଲା ବେଳକୁ ଟିକେ ଗରମ ଗରମ କରିଦେଲେ ହେଲା ଉ
ହଁ ଆମେ ଖାଇଲା ବେଳକୁ ସେମାନେ ଆମ ହଜବେଣ୍ଟ ମାନେ ଖାଇଲା ବେଳକୁ ସେ ଗରମ କରତେ ହଉ ଯାହା ଯେମିତି ନହେଲେ ସିଏ ଆଳୁ ଉପରେ ଯଦି କିଛି କରିବାର ଥିବ ତାହେଲେ ଏଟା ଲେଟରେ ବି କରୁ ନା ଶ୍ୱଶୁର ଖାଆନ୍ତ ତାଳୁ ଆଇତ ଏନ୍ତ ସିଏ ଖାଇଲା ପରେ ଏକ୍ସଟ୍ରା କରୁ ଯଦି କଣ ଖାଇବା ପାଇଁ ଆଉ
ହଁ ହଁ
ହୁଁ ଆଉ ରଜ କଣ ତି ଏ ହେଲା ତମର
ହଁ ଭଲ ହେଲା ଫାଷ୍ଟ ରଜ ଦିନ ଯାଇଥିଲୁ ଟିକେ ବୁଲିବା ପାଇଁ ଏଇଠି ତ ଭୁବନେଶ୍ଵରରେ ବହୁତ ଜାଗାରେ ହଉଚି ଆଉ ସେଖେଣ୍ଡ ରଜ ବି ଯାଇଥିଲୁ ଥାର୍ଡ ରଜ ଦିନ ବାକି କୁଆଡେ ଯାଇନୁ ଆଉ ଥାର୍ଡ ରଜ ଦିନ ତ ସବୁ ଅଫିସ ଖୋଲିଗଲା ଇଏ ତାଙ୍କର ଅଫିସ ପଳେଇଲେ
ହଁ ଭୁବନେଶ୍ୱର ତ ବହୁତ ଜାଗାରେ ମହୋତ୍ସବ ହଉଥିଲା ଆକ୍ଚୁଆଲି ଆମେ ଭୁବନେଶ୍୍ୱର ଯାଇଥିଲୁ ବହୁତ ଜାଗାରେ ମେଳା ଟାଇପ ର ପଡିଛି
ଏଠି ସବୁଠି ମାନେ ଘରୁ ଏଥର ଆମେ ଘରୁ ବାହାରିବ ମାନେ ପ୍ରତି ଗୋଟେ କିଲୋମିଟର ଦି କିଲୋମିଟର ରେ ଗୋଟେ ରଜ ମହୋତ୍ସବ
ନାଇଁ ଭଲ ଏଇଟା ରଜ ଭଳିଆ ଲାଗିଲା ହଁ ରଜ କଲ ଆମର ତ ଏଇଠି କିଛି ନାହିଁ କୋଉଠି ହଉଥିବ ଯଦି ହଉଥିବ ଆମର ତ ଗାଁରେ ତ ଏଇଠି ତ ଏମତି କିଛି
ସେଇଆବା ଆଗରୁ ମାନେ କଣ ଗାଁ ମାନଙ୍କରେ ସବୁ ରଜ- ରଜ ଫଜ ଭଲ ହୁଏ ପର୍ବପର୍ବାଣୀ ଟାଉନ ମାନଙ୍କରେ ଯୋଉ ମାନେ ଥାଆନ୍ତି ସେମାନେ ଗାଁ ମାନଙ୍କୁ ଯାଆନ୍ତି। ଏବେ ଗାଁ ରେ ସବୁ ପର୍ବପର୍ବାଣି ବୁଡିଗଲାଣି କିନ୍ତୁ ଟାଉନ ବାଲା ମାନେ ସବୁ ଷ୍ଟାର୍ଟ
କଣ ପାଇଁ ଆଗରୁ କଣ ସମସ୍ତେ ମିଶିକି ଗୋଟେ ଏକଜୁଟ ହେଇକି ଥିଲେ ନାଇଁ ଛୁଆ ଖେଳିବେ ବୋଲି ଝିଅ ମାନେ ଖେଳିବେ ବୋଲି ଗୋଟେ ଦୋଳି କରିଦୋଉଥିଲେ। ଏବେ କଣ ମାନେ ଦେଖ୍ ସମସ୍ତେ ନିଜ ନିଜ ରୁ ଘରେ ଯଦି କିଏ କଲା କଲା ଆଉ କେହି କିଏ ଖେଳୁ ନ ଖେଳୁ କାହାରିକୁ କି ଏମିତି ଫରକ ପଡୁନି। ଏଇଠି କେହି କାହା କଥା ବୁଝିପାରେ ନାହିଁ। ଆଗରୁ ନାଇଁ ଆମ ଗାଁ ଝିଅ ଖେଳିବେ ବୋଲି ନିଶୁଣି ଦୋଳି ଇଏ ଦୋଳି କେତେ କଣ ପକାନ୍ତି। ଏବେ କିଛି ନାଇଁ ଦେଖିବାକୁ ମିଳୁନାହିଁ ଆଁ ଏଇ। ଇଚ୍ଛା ହେଲେ ବି ଦୋଳି ନାହିଁ ଆମର ଗୋଟେ ଜବରସ୍ତି ମୋ ଶାଶୁକୁ କରିଦେଇଥିଲେ କହି କୁହାକି ତାଙ୍କ ଭାଇଙ୍କୁ ମାନେ
ମଳାଶ୍ୱରଙ୍କୁ।
ସିଏ ଦି ଦିନ ପରେ ନଈଁଗଲା ପୁରା ତଳୁକୁ କେମିତି କଣ ଭିଡି ଥିଲେ କେଜାଣି ସିଏ।
ହଁ ନା ଏଠି ବହୁତ ମାନେ ଭଲ ଭଲ ବି ଦୋଳି ପଡିଥିଲା ପଟା ଦୋଳି ଆଉ ଏଇ ଦୋଳି ନର୍ମାଲ ଦୋଳି ତ ସବୁଠି ପଡିଥିଲା ଆଉ ଭଲ ଭଲ ଫୁଲ ଫୁଲ ସଜେଇଥିଲେ ଡେକୋରେସନ ବଢିଆ କରି ଥିଲେ ଦୋଳିର। ଆଉ ସବୁ ମଲ୍ ବାହାରେ ବି
ହଁ ମଲ୍ ମଲ୍ ବାହାରେ ତ ଜାଣିଛି କାରଣ ଆର ବର୍ଷ ମଲ୍ ବାହାରକୁ ଆମେ ଯାଇ ଥିଲୁ ଯେ ମୁଁ ଥରେ ବି ଖେଳିଥିଲି ଏଇ ଯୋଉ ଫିଲ୍ଡ ମାନଙ୍କରେ କରୁଛନ୍ତି ସେଇଟା ବେ ବେଶୀ ଭଲ ଲାଗୁଛି। ରୋହୋ ମାନେ ସଜେଇ ସୁଜାକି ଫୁଲ ଭେରାଇଟି ଭେରାଇଟି
ଫୁଲ ସଜେଇକରି ପୁରା ବଡ଼ ଭଲ କରି ଡେକୋରେସନ କଲେ ଫଟୋ ଫଟୋ ଉଠେଇବା ପାଇଁ ଭଲ ଆସି
ହଁ ହଁ ହଁ ଯେଇ ଟା ଯେ ଭଲ ଲାଗୁ
ଆଉ କଣ ରୋଷେଇ ବାସ କରୁଛ ଆଜି? କଣ ଖିଆ ପିଆ କଲଣି?
ନାଇଁ ସେଇ ସକାଳ ତ ଚୁଡା ଉପମା ବନା ହେଇଥିଲା ଯେ ଖାଇଥିଲୁ ଏବେ ଭାରେ ରୋଷେଇ ଚାଲି ସରିନି ଅଧା ଅଧି ସରିଛି ଆଉ ମୋ ପୁଅକୁୁ ଏବେ ଗାଧେଇକିରି ଖୁଏଇବି ସିଏ ଗାଧେଇକରି ଖାଇସାରିଲା ପରେ ଆମେ ମାନେ ଖାଇବୁ ଆଉ।
ପୁଅ କେତେ ବର୍ଷର?
ପୁଅ କୁ ଏଇ ଅଢେଇ ବର୍ଷ। ଦି ବର୍ଷ ଆଠମାସ ହେଇଛି ଆଉ
ତା ଇଏରେ ଯେ ସମୟ ଯାଉ ଚରେ ଆଉ
ଏବେ ମୁଁ କଥା ହଉଛି ତାକୁ ଚେସ୍ ଦେଇକିରି ବସେଇଛି ହେ ତା ଚେସ୍ ବୋର୍ଡ ଧରିକି ଏପଟ ସେପଟ ହଉଛି।
ଟିକେ ଅନ୍ୟ ପଡେ ସବୁ ଜିନିଷଟା ପାଟିରେ ପୁରେଇବେ କୋଉଟା କେତେବେଳେ ପ୍ଲକ ହଉ ଇଏ ହଉ ଚିପି ଦେବେ। ଏଇ ସମୟ ଟା ବହୁତ ତୁ ମାନେ ଅନ୍ୟାୟ ଉପରେ ଛୁଆଁଙ୍କୁ
ଏଇବା ଏଇ ପନ୍ଦର ଦିନ ତଳେପା ନାକରେ ଗୋଟେ ମଟର ପୁରେଇ ଦେଇଥିଲା। ମଟର ଟା ଧରିଛି କଞ୍ଚା ମଟର ସେ ଶୁଖା ହେଇଥିଲା ଖରାରେ ଆଣିକି ରୋଷେଇ ଘରେ ରଖାହେଇଥିଲା। ଥିଲା ଆଣିକି ପୁରେଇ ଦେଇଛି ଆଉ ମୁଁ ଏମିତି ଅନେଇଲା ବେଳକୁ କହିଲି କଣ ଗୋଟେ ପୁରଉଛି ଦେଖିଲା ବଳକୁ ମଟର। ତାପରେ ମୁଁ ସାଙ୍ଗେ ସାଙ୍ଗେ ଉଁ ଜବରଦସ୍ତି ଆସିକରି ତା ଏପଟ ନାକରେ ଗୋଟେ ତୁଳା ଟାଇପ ର ଥିଲା ହେଟାକୁ ପୁରେଇଦେଲି ମୁଁ କହିଲି ଛିଙ୍କ ହେଲେ କାଳେ ବାହାରି ପଡିବ ଯେତେ ଚାର ଥର ଖଣ୍ଡ ଛିଙ୍କ ଥିଲା ଟୋଟାଲି ବାହାରିଲାନି ତାପରେ ସାଙ୍ଗେ ସାଙ୍ଗେ ତାକୁ ନେଇକରି ଗଲି ମେଡିକାଲ ପାଖରେ ଅଛି। କୀମସ୍ ପାଖରେ ନେଇକିରି ତାକୁ ଗଲେ ଲି ସେ-ସେଠି ଡକ୍ଟର ଆସିଲେ ତାକୁ ତାର ଫୋର୍ସେପକୁ ନେଲେ ଫୋର୍ସେପକୁ ନେଇକି ତାର ବାହାର କଲେ।
ଉଁଁ ନାଇଁ ହଁ ପା ଟିକେ ଧ୍ୟାନ ରଖିବ ଛୋଟ ଛୁଆ ନା ସେମାନେ କଣ ଭଲ ମନ୍ଦ ଜାଣୁ
ଶୋଇବା ବୋଧେ ତାକୁ ସେ ଯେଉ ତାକୁ ଭରେ ଥଣ୍ଡାଟା ବି ହେଇଥିଲା ନାକଟା ମଧ୍ୟ କୁଣ୍ଡେଇ ହେଲା କି କଣ ଏମିତି କୁଣ୍ଡେଇଲା ବେଳକୁ ହାତରେ ଯେଉଁ ମଟର ଧର
ହଁ ପସି ଯାଇଛି ଆଉ ନାଇଁ ଛୁଆ ଅଧିକାଂଶ ପା ଟି ଭିତରେ ସବୁ ଜିନିଷ ପୁରାନ୍ତି। ଯାହା ହେଲେ ଖାଇଦଉ ଯଉ ଉଁ ଏତି ନା କା ଭିତ ରେ କେମିତି କଣ ପୁରରେଇ ଦେଇଛି ଇଏ
ମାନେ ହେ ଯୋଉ କୁଣ୍ଡେଇ ହେଲା ବେଳକୁ ଗୋଟେ ପଶିଯାଇଛି ଆଉ ହେଟା ତ ପଶି ଯାଇଛି ସେ ଟାଣିବା ପାଇଁ ବାହାଚି ଚାହିଁଛି ଯେ ଆଉ ମଟରଟାକୁ ହଉ ଆଙ୍ଗୁଠି ବାହାର କରିପାରିବ ସେ ଯୋଉ ଆଙ୍ଗୁଠି ମାରି ଦେଇକି ଭାବିଲା ମୁଁ ବାହାର କରିଦେବି ସେ ଆହୁରି ଭିତରକୁ ପଶିଗଲା
ନଁ ଟିକେ ଧ୍ୟାନ ଦବ ଛୁଆଙ୍କୁ ଏଇ ସମୟ ଟା ନା ଟିକେ ଇଏ ଆଉ
ସେଆ ମାନେ ତାକୁ ଗୋଟେ ସେକେଣ୍ଡ ତମେ ଭାବିବନି ଯେ ମୁଁ ତାକୁ ନ ନେଇକି ରହିପାରିବିନି ସେ ସେତିକେ ସମୟ ଶୋଇବ କିମ୍ବା ଯାହା ଅଲଗା ଅଗା ଯାହା କରିବ କିନ୍ତୁ ସେ ଅନେଇଥିଲା ବେଳେ ପୁରା ନଜର ତା ଉପରେ ହିଁ ରହିବ
କଣ ଏକୁଟିଆ ରହୁଛନ୍ତି ନା ଏମତି ଫ୍ୟାମିଲି ନେଇକି ସବୁ
କାଣଙ୍ଗହିଲ
ଏକୁଟିଆ ରହୁଛନ୍ତି ନା ଫାମିଲି ନେଇକି
ନାଇଁ ଫାମିଲି ଫ୍ୟାମିଲିରେ ବି ବେଶୀ କେହି ନାହାନ୍ତି ଖାଲି ମୁଁ ମୋ ହଜବେଣ୍ଡ ଆଉ ଶାଶୁ
ହୁଁ ଭଲ ଆଉ କଣ ରଥଯାତ୍ରା କୁ ଯାଉଛ ନା ନାଇଁ ପୁରୀଆଡେ
ପୁରୀ ଏତେ ଭିଡରେ ମୁଁ ପୁରୀ ଖାଲି ଦିନରେ ଯାଏ ରଥଯାତ୍ରାାରେରେ ଯାଏନି ଏତେ ଭିଡରେ
ନାଇଁ ସତକଥା ତ ମୁଁ ଛୁଆଙ୍କୁ କଣ ମୁଁ ସତ କଥା ମେ ମତେ ଡାକିଲେ ବି ମୁଁ ଏକୁଟିଆ ବି ଯିବିନି ମତେ ଭିଡରେ ବହୁତ ଇଏ ଲାଗେ ଆଉ ଯୋଉ ଦେଖୁଛି ସବୁ ମାନେ କୁଦେଇ କୁଦେଇ ଦଉଛନ୍ତି ସେଇଟା ବେଶୀ ଡର ଲାଗୁଛି କାଳେ କେତେବେଳେ ମଣିଷର ଗୋଡ ଖସିଯିବ କି କୁଦେଇ କୁଦା ଦବ
ନାଇଁ ହେଟା ତଦ ଏଇ ୟା ପୂର୍ବର୍ଷ ମୁଁ ଯାଇଥିଲି ପୁଅକୁ ଧରିକି। କି ମାନେ ବାହାରେ ପୁରା ଠିକ ଠାକ୍ ଥିଲା ହୁଁ ଲାଇନ ମ ଠିକ ଠାକ ମାନେ ଏତେ ଦଳା ଚକଡା ନାହିଁ ଯେମିତି ଭିତରକୁ ପଶିଗଲେ ଲୋକମାନେ ଆଉ ଛୁଆ ପିଲା କିଛି ଦେଖିଲେନି ମାନେ ହଁ ଛୁଆ ଟା କି ବେଶୀ ମାଡିବନି କି କଣ ମାନେ ଭଗବାନଙ୍କ ଦୟାରୁ ଖାଲି ଗୋଟେ ଲୋକ ଥିଲା ସିଏ ପୁରା ମତେ ପେଲି ପେଲି ଆଣିକିରି ବାହାରେ ଛାଡିଦେଲା ନହେଲେ ପୁରା ମାନେ ଛୋଟ ଛୁଆକୁ ଧରିଛି ତଥାପି ମାନୁନାହାନ୍ତି ପୁରା ଚାକିରି ପାଇଁ ପୁରା ପଳେଇ ଆସୁଛନ୍ତି
ସେଇଆପ ଗୋଟେ ଗୋଟେ ଲୋକ ଥାଆନ୍ତି କହିବେ ନାହିଁ ଛୁଆଙ୍କୁ ମତେ ଦେଇଦିଅଉ କି ଛୁଆଙ୍କୁ ସାଇଟି କରିଦର ମୋ ମୋ ପୁଅ ବି ଏମିତି ଥରେ ହେଇଛି ଭିତରକୁ ଗଲା ବେଳକୁ ଭିଡ ରେ ସେ ଚାପି ହେଇଯାଇଛି
ସେ ପୁରା ଇଏ ଚାପି ହେଇକରି ପୁରା କାନ୍ଦିକି ପୁରା ହଣିଆନ୍ତି
ମତେ କହିଲ ଛୁଆାଙ୍କୁ କଖେଇ ଦଉୁ ନା ଯେ ମୋ ପୁଅ କଣ କହଲେ ମୁଁ କାେଇଲେ ବେଶୀ ସମୟ ଚାଲି ପାରେନି ମଣ୍ା ଟିକୋ ମୁଇଁଦ ତା ଆଉ ଟିକେ ଚାଲିବି ଟିକେ ଯୋଉ ତୁେ ତଥାପି ଦି ତିନି ଜଣ ସ୍ତ୍ରୀ ଲୋକ ପୁରୁଷ ଲୋକ ଥିଲେ ସାଇଡ ରେ କହିଲେ ଆସିବୁ ଆମେ ଧରିବୁ ତୁ ସାଇଡରେ ଦର୍ଶନ କରିବୁ ପଛ ଟଥିଲେ ତ ଏଇ ହେଲାଣି ତିନି ମ ବର୍ଷ ପରେ କିନ୍ତୁ ତଥାରୁ ଗଲାନି ହେଇଥି ଯ ଗୋଟେ ବହୁତ ଠାକୁରଙ୍କ ଏଇ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ହଉଥାଏ ତଥାପି ହେଇଥିରେ ସେ କାନ୍ଦି କାନ୍ଦି ଜୟ ଜଗନ୍ନାଥ ଜଥଇ ଯାଉଥାଏ ମ ଠିକ୍ ଠାକୁରଙ୍କ ସାମ୍ନା ହେଲା ବେଳକୁ ମୁଁ ଟେଏ କାଖେଇଦେଲି କଇଲି ଦେଖିଦେ ସେ ଟିକେ ତାର ଠାକୁରଙ୍କୁ କୋଉଠି ଠାକୁର ବୋଲି ଖୋଜିବ ତ ତାକୁ ଦେଖେଇ ଦେଇଥିଲି ନହେଲ୍ ନାଇଁ ସେ ମୁଁ ହେଇଥିପାଇଁ ପୁରୀ ଆଗୁରୁ କଣ କଇଲ ରାତିରେ ଟିକେ ଫ୍ରି ରହେ କୁହନ୍ତି ସମସ୍ତେ କହନ୍ତିନି ରାତି ଟା ଫ୍ରି ଦର୍ଶନ କରିଦବା।
ନା ମ ଏବେ ରାତି ଦିନ ସବୁବେଳେ ଭିଡ।
ସେ ସମ ଭିଡଯେ ଏଥିରୁ ସମସ୍ତେ ରାତିରେ ଦର୍ଶନ କଲେ ଭିଡ ହବନି ବୋଲି। ସମସ୍ତେ ରାତିକି ହିଁ ରହୁଛନ୍ତି କେହି ଆଉ ଦିନରେ ଯାଉନାହାନ୍ତି। ସମସ୍ତେ ରାତିରେ ଦର୍ଶ ତୁନ କରିବେ ଏଥର। ରାତି ତିନିଟା ପର୍ଯ୍ୟନ୍ତ ବି ଥରୁନାହାନ୍ତି ପା ଲୋକ
ପ୍ରବଳ ଭିଡ ଖାଲି ଏତିକି ଟାଇମ୍ ପହଡ ପଡୁଛି ସେତି ଟିକେ ଯାହା ନହେଲେ କେତେବେଳେ ଭାବି ପାରିବୁନି ଯେ ପୁରୀ ମନ୍ଦିର କେତେବେଳେ ଫାଙ୍କା ହବ ଆଉ ଆମେ ଯିବୁ ବୋଲି।
ହଁ ପା ଏଇ ଲାଇଭ୍ ଆମେ ଦେଖୁଛୁ ଯେ ଯେତେବେଳେ ଲେଖିଲେ ଭିଡ। ମୋ ଶାଶୁ ଦେଖୁଥିଲେ ଲାଇଭ ଯୋଉ ଦଉଛି ଜଗନ୍ନାଥ ଜୟ ଜଗନ୍ନାଥ ସେ ଦେଖୁଥିବେ। ଆଚ କେତେ ଭିଡ ସେଇଥିରେ ବି ସେ କହନି ମୋ ଶାଶୁଟିକେ ଠାକୁରଙ୍କ ଏ ସେ ଯିବାକୁ ମଙ୍ଗନ୍ତିନି ମତେ ବି ଭିଡ ଦୂର ଜାଗା କୁ ଠାକରଙ୍କୁ ଦୂରରୁ ଦର୍ଶ କ ଠାକୁରଙ୍କୁ ଏଠି ଦର୍ଶନ କରିଦଉ ଥି ବୋହୁ ମୁଁ ଯାହୀ ପାରିବିନି। ଏତେ ଭିଡ଼ରେ ସେ
ହୁଁ ହୁଁ ହୁଁ ହୁଁ ଆଉ କଣ ହୁଁ
ହୁଁ ଏ
ମୁଁ ବେଲେ ଆଉ ଏନିକା ପୁଅଟା ଟିକେ ବଡ ହେଇଯାଉ ତିନି ବର୍ଷ ପରେ ଚାରି ବର୍ଷ ପାଖାପାଖି ହେଇଗଲେ ଟିକେ ଜାଣିବାର ହେଲେ ନେଇକିରି ଯିବ ଭିଡରେ ଟିକେ ଚଳିବ। ଏ ପୁରା ଛୋ ଛୋଟୋ ଛୁଆଙ୍କୁ ଧରିକିରି ଯାଇହବନି।
ନାଇଁ ମ ଛୋଟ ଛୁଆ ନେଲେ ତମେ ରିକ୍ସ। ଦେଖ ତମେ ଛୋଟ ଛୁଆ ପୁଣି ତାକୁ ସମ୍ଭାଳିବ ନିଜକୁ ସମ୍ଭାଳିବ ହେଠି ତମେ ଏନେ ଦଳା ଚକଟିରେ କଣ ଏତେ ରିକ୍ସ ନେବା କିଛି ଦରକାର ନାହିଁ। ମୁଁ ବି ବହୁତୁ ବର୍ଷ ମୋ ପୁଅ ଛୋଟ ଥିଲାବେଳେ ମୁଁ ଯାଇନଥିଲି ଏଇ ଆର ବର୍ଷ ନା ତା ଆର ବର୍ଷ ଏନ୍ତି ଯାଇଥିଲି ତାପରେ ଆଜି ଯାଇ ଏଠି ଯାଇନି ଯିବୁ ଏଇ ରଜରେ ବୋଲି ଆମେ ଯାଇପାରୁନୁ ସେ କହୁସନ୍ତି ବାହାରେ ମୁଁ ଯିବା ବାହାରିଲା ବେଳକୁ କଣ ଗୋଟେ କାମ ଆଶ୍ ଆସିବ ହଁ ହଁ ହଁ ରହ ଟିକେ ମୁଁ ଆଉ ଟିକେ ପରେ ଯାଉଛି କହିକି ଏମି଼ତି ତିନି ଦିନ ଗଲାଣି ଆମର। ହ
ହଁ ହୁଁ ଡୋରି ଲାଗିନି ଡୋରି ଲାଗିଲେ ଯା ଚାହିଁଲେ ବି ନ ଇଏ ହେଲେ ବି, ଯାଇଯିବ। ତମେ ଯାଅ, ଆଉ କଣ କରିବ? ମୁଁ ରଖୁଛି। ଯାଉଛି, ପୁଅଟାକୁ ଗଧେଇବି ଆଉ।
ହଁ ହଁ ହଉ।